ଓଡ଼ିଆ ମାସର ଗୋଟେ କାର୍ତ୍ତିକ ମାସ ବୋଲି ଗୋଟିଏ ଥାଏ ଯୋଉଟାକୁ ଧର୍ମର ମାସ ବୋଲି ବି କୁହନ୍ତି ଦିପର ମାସ ବି ତାକୁ କୁହାଯାଏ।
ଓଡିଆ ପଞ୍ଜିକାର ସପ୍ତମ ମାସ ହେଲା କାର୍ତ୍ତିକ ମାସ। ଏଇଟା ଇଂରାଜୀ ମାସର ଅକ୍ଟୋବର ଆଉ ନଭେମ୍ବର ମାସ ମଧ୍ୟରେ ପଡେ। ଏହି ମାସକୁ ଦାମୋଦର ମାସ ମଧ୍ୟ କୁହାଯାଏ। କାରଣ ଏଇ ମାସରେ କୃଷ୍ଣ ମା ଜ ଯଶୋଦାଙ୍କ ହାତରେ ଦଉଡିରେ ବନ୍ଧା ହୋଇଥିଲେ। ଚତୁର୍ମାସର ଶେଷ ମାସ।
କାର୍ତ୍ତିକ ମାସର ଖାସ୍ ପ୍ରଭ ଥାଏ ସେଇ ହବିଷ୍ୟ ବ୍ରତ। ସବୁଠୁ ବ୍ରତ ସେଟାକୁ କୁହଯାଏ। ଓଡ଼ିଆ ମହିଳା ମାନଙ୍କ ପାଇଁ କାର୍ତ୍ତିକ ଶକୁୁରା ମାସ ଭବିଷ୍ୟବ୍ରତ ବି ହୋଇଥାଏ।
ଅ ହ ଯୋଉଟା କି ଏଥିରେ ରହିଚି ଯେମିତି କି ହଁ ନିୟମ ରହିଚି କି ସକାଳୁ ଉଠି ପୁଷ୍କରିଣୀ ବା ନଦୀରେ ସ୍ନାନ କରିବ। ତାପରେ ପିଆଜ ରସୁଣ ମାଂସ ମଦ ଛାଡି ଦିଅନ୍ତି ଦିନକୁ ଗୋ ଟାଏ ଥର ଆତ ବା ଚାଉଳ ବା ମୁଗ ଡାଲି ଲୁଣ ଆଉ ହଳଦୀ ବିନା ତରକାରୀ ମାନେ ତରକାରୀରେ ବିନା ଲୁଣ ଆଉ ହଳଦୀରେ ଖାଆନ୍ତି।
ଏତେସେ ବି ଥାଏ ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ଆଉ ମୋକ୍ଷ ପାଇଁ। ଏ ବ୍ରତ ରଖିଲେ ବୈକୁଣ୍ଠ ମିଳେ ବୋଲି ବିଶ୍ୱାସ ଅଛି।
ତୁଳସୀ ପୂଜା ମଧ୍ୟ ଘରେ ଆଁ ପ୍ରତି ଘରେ ତୁଳସୀ ମଞ୍ଚ ସଜା ହୋଇଥାଏ। ମହିଳାମାନେ ସନ୍ଧ୍ୟାରେ ପ୍ରଦୀପ ଜଳାଇ ପରିକ୍ରମା କରନ୍ତି।
ଶେଷ ଦିନ ଯୋଉଟା କାର୍ତ୍ତିକ ପୂର୍ଣ୍ଣିମାର ବ୍ରତ ଶେଷ କରି ପାଳନ କରନ୍ତି ଦାନ ପୁଣ୍ୟ ବି କରନ୍ତି।
ଗୁରୁ ନାୟକ ଜୟନ୍ତୀ ମଧ୍ୟ ଥାଏ ଯୋଉଟା କି ଶିଖ ଭାଇ ମାନଙ୍କ ପାଇଁ ବଡ ପର୍ବ। ଚାଉଳ ମାପିବା ଆ ଯେମିତି କି କି ହବିଷ ବ୍ରତ କରୁଥିବା ମହିଳା ମାନେ ଏଇ ଦିନ ଚାଉଳ ମାପି ଦାନ କରନ୍ତି।
କାର୍ତ୍ତିକ ମାସ ରେ ଦୀପାବଳି ଯଦି ପର୍ବ ଥାଏ ଯେମିତି ଆଲୋକର ପର୍ବ ତାକୁ କୁହାଯାଏ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଦୀପାବଳି ପଡ଼େ।
କୋଉ ଦିନ ଦୀପାବଳି?
ଅଭଦ୍ର ଭୁଲ ଭଳିଆ କଥାରା କହୁଚୁ।
ହଉ ଶୀତର ଆରମ୍ଭ ହୋଇଥାଏ କାର୍ତ୍ତିକ ମାସରେ। ଗ ଗରମ ସ ଏଥିରେ ଗରମ ସରି ଶୀତ ପଡିବା ଆରମ୍ଭ ହୁଏ କୁହୁଡି ପଡେ। ଆଉ ଧାନ ଅମଳ କରାଯାଏ ଆଉ କିଷାନ ମାନେ ଧାନ କାଟି ଘରକୁ ଆଣନ୍ତି। ଆଉ ଗୋଳା ପୁରୀ ଯାଏ ତେଣୁ ଖୁସିର ମାସ। ଆଉ ସରତର ଶେଷ ଯୋଉଟା କି କାଶ ଫୁଲ ପରି ଖରା ଟିକେ ହେବା ଆରମ୍ଭ।
ହଁ ଦୀପାବଳି ଯୋଉ ପର୍ବ ଥାଏ ଆଲୋକର ପର୍ବ। ପର୍ବ ଯୋଉଟାକୁ କୁହାଯାଏ ଲୋକମାନେ ଘର ସଫାସଫେଇ କରି ଦୀପ ଜାଳନ୍ତି। ଘରଦୁଆର ଆଙ୍ଗନ ସଫା କରି ମା ଲକ୍ଷ୍ମୀଙ୍କୁ ଡାକିବା ପାଇଁ ଦୀପ ଜାଳନ୍ତି ତା ସହ ତମସ ମା ଜ୍ୟୋତିମର୍ଗ କୁହନ୍ତି ପଟା ଖେଳ ବି ଗୋଟେ ଥାଏ ପିଲାମାନେ ଖୁସିରେ ପଟାକି ଫୁଟାନ୍ତି।
ହଁ
ଅସୁର ନକ ନରକାସୁର ପଥର ଖୁସି ଖୁସି ବି ଦେଖାଯାଏ। ଲକ୍ଷ୍ମୀ ପୂଜା ବି ଥାଏ ବ୍ୟବସାୟ ମାନେ ନୂଆ ଖାଦ୍ୟ ତା ପୂଜା କରନ୍ତି ଧନର ଦେବୀଙ୍କୁ ପ୍ରସାଦ ବି ଲାଗେ।
ହ କାର୍ତ୍ତିକ ମାସରେ ବାଲିଯାତ୍ରା ମଧ୍ୟ ପଡେ ଯୋଉଟା କି ଓଡିଆଙ୍କର ଗର୍ବ। କାର୍ତ୍ତିକ ପୂର୍ଣ୍ଣିମା ଦିନ କଟକ ମହାନଦୀ କୂଳରେ। ବାଲିଯାତ୍ରା ଆରମ୍ଭ ହୋଇଥାଏ ଯୋଉଟା କି ସାତ ଦିନ ଚାଲେ। ଆଉ ଇତିହାସ ସାଖି ଅଛି ଯେ ପ୍ରାଚୀନ କାଳରେ ସାଧବ ପୁଅ ମାନେ ଆଁନ୍ ବୋଇତ ବାନ୍ଧି ଜାଭା ବା ବାଲି ସୁମାତ୍ରା ଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ। ସେଇ ସ୍ମୃତିରେ ଏଇ ମେଳା ମଧ୍ୟ କରାଯାଏ।
ବୋଇତ ଭସାଣି ବିି ଥାଏ କାର୍ତ୍ତିକ ମାସରେ। ନ୍ତି ପିଲାମାନେ କଦଳୀ ଗୁଛ ଆଉ କାଗଜର ଛୋଟ ବୋଇତ ବନାଇ ମହାନଦୀରେ ଭସାନ୍ତି। ଆଉ ଦୀପ ଆଉ ଫୁଲ ଦେଇ ପୂଜା ବି କରନ୍ତି।
ଏସିଆର ସବୁଠାରୁ ବଡ ମେଳା ହେଲା ବାଲିଯାତ୍ରା। ଯୋଉଟା କି କୋଟି କୋଟି ଲୋକ ଆସନ୍ତି କିଣା ବିକା ମଧ୍ୟ ଚାଲେ। ପ୍ରଦର୍ଶନୀ ମଧ୍ୟ ଚାଲେ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସେଠାରେ ଚାଲିଥାଏ। ଆମ ଘରୁ ସେତବେଳେ ଯାଏ ରାମ ଦୋଳି।
ହଁ ମିକି ମାଉସ ଦୋଳି ବି ପଡେ। ଦାମୋଦର ପୂଜା ବି ଥାଏ ଯୋଉ ଆକାଶ ଦୀପ। କାର୍ତ୍ତିକ ମାସ ସନ୍ଧ୍ୟାରେ ତୁଳସୀ ମଞ୍ଚରେ ଦୀପ ଜାଳନ୍ତି। ଘର ଉପରେ ବାଉଁଶ ଖୁଣ୍ଟରେ ଆକାଶ ଦୀପ ଟାଙ୍ଗନ୍ତି।
ହଁ, ଉଦ୍ଦେଶ୍ୟ ରହିଛି କି, ଆକାଶ ଦୀପ ଜଳାଇ ପିତୃ ପୁରୁଷଙ୍କ ଆତ୍ମାକୁ ରାସ୍ତା ଦେଖାନ୍ତି ଦାମୋଦର ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରନ୍ତି, ଆଉ ତୁଳସୀ ପୂଜା ମଧ୍ୟ ଏଥିରେ ରହିଛି, ଯାହାକି ପ୍ରତି ଘରେ ତୁଳସୀ ମଞ୍ଚ ସଜା ହୋଇଥାଏ। ମହିଳାମାନେ ସନ୍ଧ୍ୟାରେ ପ୍ରଦୀପ ଜଳେଇ ପରିକ୍ରମା କରନ୍ତି।
କାର୍ତିକ ପୂର୍ଣ୍ଣିମା ଯଉଟାକି ଦେବ ଦୀପାବଳି କୁୁହାଯାଏ, କାର୍ତିକ ମାସ ଶୁକ୍ଲ
ସବୁଠୁ ପବିତ୍ର ବି ଆକୁ ମନାଯାଏ।
ଶୁବୁନିବେ।
ତ୍ରିପୁରାରୀ ପୂର୍ଣ୍ଣିମା ଯୋଉଟା, ଶିବ ଏଇ ଦିନ ତ୍ରିପୁରା ବଧ କରିଥିଲେ। ତେଣୁ, ଶିବ ମନ୍ଦିରରେ ବିଶେଷ୍ ପୂଜା ବି କରାଯାଏ। ଗୁରୁନାନକ ଜଏନ୍ତୀ ବି ଥାଏ ଯୋଉଟା।
ଆଛା, ଗୁରୁ ନାୟକ ଜଏନ୍ତୀ ଛଡା ଅଛି କି ଅଁ, କରାଯାଏ। ଆଉ ଚାଉଳ ପିଠା ମାପିବା ଯେମତିକି ହବିଷ୍ୟ ବ୍ରତ କରୁ ତୁବା ମହିଳା ମାନେ, ଏଇ ଦିନ ଚାଉଳ ମାପି ଦାନ ମଧ୍ୟ କରନ୍ତି। ଆଉ ପ୍ରକୃତି ଆଉ ପାଗ ମନ୍ୟ ୟା ଭିତରେ ରହିଚି। ଯାକି ଶୀତ ଋତୁର ଆରମ୍ଭ। ମାନେ ଗରମ ସରିଯାଉଥାଏ, ଆଉ ଶୀତ ପଡିବା ଆରମ୍ଭ ହୋଇଥାଏ, କୁହୁଡି ମଧ୍ୟ ପଡେ। ଆଉ ଧାନ ର ଅମଳ ହୋଇଥାଏ, କିଷାନ ଧାନ କାଟି ଘରକୁ ଆଣନ୍ତି। ଗୋଳା ଭୁରିଯାଏ। ତେଣୁ, ଖୁସିର ମାସ, ଆଉ ଶରତର ଶେଷ, ଯୋଉଟା କି କାଶ୍ ପପୁଲ ସରି, ଖରା ଟିକେ ଟିକେ ହେବା ଆରମ୍ଭ କରେ।
ଖାଦ୍ୟ ପରମ୍ପରା ବି ଥାଏ, କାର୍ତିକ ମାସରେ। ଯେମିତି ହବିଷ୍ୟ, କଞ୍ଚା କଦଳୀ ଭଜା, ପୋଟ୍ ଟୋଳୋ ଭଜା, ମୁଗଡାଲି, ଆତାପ ଭାତ, ହଳଦ୍ ନଥିବା ଖାଦ୍ୟ ମିଶକୁ
ଛେନାପୋଡୋ ମଧ୍ୟ ହୁଏ, ଯୋଉଟା କି ଦୀପାବଳି ଦିନ ଘରେ ଛେନାପୋଡୋ ଲଡୁ ବନେ। ଆଉ ଅନ୍ନପୂଟ ଗୋଟେ ରହିଚି, ନେକିି ଗୋବର୍ଦ୍ଧନ ପୂଜା ଦିନ, ପ୍ରଭୁଙ୍କୁ ଛପନ ପ୍ରକାରର ଭୋଗ ଲାଗେ।
କାର୍ତିକ ମାସ
ରହିଚି, ଯିମ୍ ତି କାର୍ତିକ୍ ମାସରୁ ଚତୁର୍ ମାସର ଶେଷ ହୋଇଥାଏ। ହଁ, ଦେବ ଉଠଣି ଏକାଦଶୀ ପରେ ପ୍ରଭୁ ବିଷ୍ ବିଷ୍ଣୁ ଶୋଇବାରୁ ଉଠନ୍ତି, ସେଦିନୁ ପୁଣି ବିପ୍ ବିବାହ, ଉପନୟନ ଭଳି ଶୁଭ କାମ ଆରମ୍ଭ ହୋଇଥାଏ।
କାର୍ତ୍ତିକ ମାସର ଶିକ୍ଷା ମଧ୍ୟ ଗୋଟେ ରହିଚି। ଯୋଉଟା କି ଗୋଟିଏ ଛୋଟ ଦ୍ୱୀପ ଅନ୍ଧାକାର ଦୂର କରେ। ଆଉ କାର୍ତ୍ତିକ ମାସ କହେକି, ନିଜ ଭିତରେ ଦୀପ ଜଳାଅ। ସଂଯମ ରଖ, ଦାନ କର। ଆଉ
କାର୍ତ୍ତିକ ମାସ କୁଏକି ନିଜ ଭିତରେ ଦୀପ ଜଳାଅ, ସଂଯମ ରଖ, ଦାନ କର। ବାଲି ଯାତ୍ରାକୁ କୁଏକି ଓଡିଆ ପୁଅ ସମୁଦ୍ର ପାର କରି। ବି ବାଣିଜ୍ୟ କରିଥିଲେ ତୁମେ ବି ପାରିବ। କାର୍ତ୍ତିକ ମାସ ପରେ ଆସେ ମାର୍ଗଶିର ମାସ ଯୋଉଟା କିି ମା ଲ କ୍ଷ୍ମୀ ଙ୍କର ମାସ ମୁଖ୍ୟତଃ କୁହାଯାଏ।
ଆଛା ମାର୍ଗ ମାର୍ଗଶିର ମାସ ହୋଉଚି ମା ଲକ୍ଷ୍ମୀଙ୍କର ମାସ। ଧାନର ଧାନର ମାସ ହଁ। ଓଡ଼ିଆ ପଞ୍ଜିକାର ଅଷ୍ଟମ ମାସ ହେଲା ମାର୍ଗଶିର ମାସ। ଯୋଉଟା କି ନଭେମ୍ବର ଆଉ ମାନେ ଇଂରାଜୀ ମାସ୍। ଇଂରାଜୀ ବର୍ଷର ନଭେମ୍ବର ଆଉ ଡିସେମ୍ବର୍ ମାସରେ ପଡେ। ଏଇ ମାସକୁ ମାର୍ଗଶିର ବି କୁହାଯାଏ ଗୀତାସେ ଅଛି କି କୃଷ୍ଣ କହିଛନ୍ତି। ମାର୍ଗଶିର ମାସ ବହୁତୁ ଭଲ ମାସ।
ମାର୍ଗଶୀର ମାସରେ ମା ମାନେ ଉଠି ଆଁ ଭୋରୁ ନିଜର। ର ସ୍ନାନ ସାରି ତି ଝୋଟି ପକା ଚାଉଳ ଜଳରେ ଯୋଉ ବଟା ଥାଏ ଝୋଟି।
ମୁଁ ତ ଏଇରା ସଫା କରେନି। ମାଣବସା ଗୁରୁବାର। ମା ଲକ୍ଷ୍ମୀଙ୍କର ପୂଜା। ମାର୍ଗଶିର ମାସର ସବୁଠୁ ବଡ ପର୍ବ ହେଉଚି ପ୍ରତି ଗୁରୁବାର ଘରେ ମା ଲକ୍ଷ୍ମୀ। ପୂଜା ହୁଏ।
ପୁରା ଜଗତ୍ ସାରା ପୂଜା ହୁଏ।
ଲକ୍ଷ୍ମୀ ପୂଜା। ପୂଜା ବିଧି ମଧ୍ୟ ରହିଛି ମହିଳା ମାନେ ସକାଳୁ ଉଠି ଘର ଆଙ୍ଗନ ଲିପି ଚଉରାକୁ ଚଉରା କନ୍ତି ମା ଲକ୍ଷ୍ମୀଙ୍କ ଚିତ୍ର ଆଙ୍କି ପୂଜା କରନ୍ତି। ଆଉ ଘିଅର ପୋଡା ରହିଚି କଦଳୀ ଶାଗ ଡାଲି ଭୋଗ ମଧ୍ୟ ଲାଗେ।
ଉପବାସ ବି ରଖିଥାନ୍ତି ସାରାଦିନ ଉପବାସ ରଖି ସନ୍ଧ୍ୟାରେ ପୂଜା ପରେ ପ୍ରସାଦ ବି ପାଆନ୍ତି ଏ ବ୍ର ତ କଲେ ଘରେ ଧନ ଧାନ୍ୟ ବୃଦ୍ଧି ହୁଏ।
ଏଇ ଝିଅଟି ଭଲ ନାଇଁ। ଆଉ ମାଣବସାର ଜାଗର ଗୁରୁବାର ରାତିରେ ମା ଲକ୍ଷ୍ମୀଙ୍କର କାହାଣୀ। ଲକ୍ଷ୍ମୀ ପୁରାଣ ପଢାଯାଏ ଆଉ ରମା ଦେବୀ ଲେଖିଥିବା ଲକ୍ଷ୍ମୀ ପୁରାଣ ବହୁତ୍ ଲୋକପ୍ରିୟ। ଶେଷ ଗୁରୁବାର ଦିନ ଚାରି ଗୁରୁବାର ପରେ ପଞ୍ଚମ ଗୁରୁବାର ପଡିଲେ ତାକୁ ଖୁବ୍ ଶୁଭ ମନାଯାଏ।
ଅ ଗ୍ରହାୟଣ ପୂର୍ଣ୍ଣିମା ବି ଥାଏ ଯେମତି ମାର୍ଗଶିର ମାସ ଶୁକ୍ଳପକ୍ଷ। ପୂର୍ଣ୍ଣିମାକୁ ଅଗ୍ରହାୟାଣ। ପୂର୍ଣ୍ଣିମା କୁହାଯାଏ ସେଦିନ ଚନ୍ଦ୍ରକୁ ପୂଜା କରି କ୍ଷିରି ବି ଭୋଗ ଲାଗେ। ପ୍ରକୃତିରେ ଶୀତ ବି ଆରମ୍ଭ ହୋଇଥାଏ।
ଆଉ ଧାନର ଅମଳ ଆଉ ନୂଆ ନୂଆ ଲାଗେ। ଯୋଉଟା କି ମାର୍ଗଶିର ମାସରେ କ୍ଷେତରୁ ଧାନ କଟା ସରି ନୂଆ ଚାଉଳ ଘରକୁ ଆସେ। ନୂଆ ନ ଯୋଉଠି ନୂଆ ଚାଉଳରେ ଖିରି ବନେଇ ମା ଲକ୍ଷ୍ମୀଙ୍କୁ ଭୋଗ ଲଗେଇବା ପରେ ଘର ଲୋକ। ଖାଆନ୍ତି କୃତଜ୍ଞତାର ପର୍ବ ଯୋଉଟା କି ଗୋଳା ପୂଜା ମଧ୍ୟ କୁହାଯାଏ। ଚାଷୀ ଭାଇ ମାନେ ଧାନ ଗୋଳା କରି ପୂଜା କରନ୍ତି ମା ଲକ୍ଷ୍ମୀ ଯେମିତି ଧାନ ବଢାଇ ଦିଅନ୍ତି।
ମାସରେ ବିବାହ ଋତୁପୁର ଆରମ୍ଭ ହୋଇଯାଏ। କାର୍ତ୍ତିକ ମାସ ଦେବ ଉଠ ପୁଣି ଏକାଦଶୀ ପରେ ଚତୁର୍ମାସ ସରେ, ମାର୍ଗଶିର ମାସର ପୁଣି ବିବାହ ଉପନୟନ ଆରମ୍ଭ ହୁଏ। ତେଣୁ ଏଇ ମାସରେ ବୋହୁତୁ ବାହାଘର ବି ହୋଇଥାଏ।
ପ୍ରକୃତି ଆଉ ପାଗ ମଧ୍ୟ ଆକୁ ଗୋଟେ ରହିଛି। ଯୋଉଟା କି ଶୀତ ଋତୁ, ସକାଳେ କୁହୁଡି ପଡେ ରାତି ଲମ୍ବା ହୁଏ ଶୀତ କପ କପଡ଼ା ମଧ୍ଯ ବାହାର ଆଉ ଚାରିଆଡେ ହଳଦିଆ ଦେଖାଯାଏ ଯେମିତି କିି ଧାନ କ୍ଷେତ ସୁନା ପରି ଦେଖାଯାଏ। ସୋରିସ ଫୁଲ ମଧ୍ୟ ଫୁଟେ। ଶୀତଳ ସୂର୍ଯ୍ୟ ବି ପଡେ। ଯୋଉଟା କି ଖରା ମିଠା ଲାଗେ ଆଉ ଶୀତରେ ବସି ଖରା ସେକିବାର ମଜା ବି ଭଲ ଲାଗେ।
ମାର୍ଗଶିର ମାସରେ ଅନେକ ପର୍ବପର୍ବଣ ବି ରହିଛି, ଏମିତି କଳ୍ପାଷ୍ଟମୀ ଯୋଉଟା କି ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀରେ ପଡେ। କପା ଲୋକ ଏଇ ଦିନ ପୂଜା କରନ୍ତି।
ତ ସେତ ଗୀତା ଜୟନ୍ତୀ ମଧ୍ୟ ରହିଛି ଆଉ ପଣା ସଂକ୍ରାନ୍ତି ର ପ୍ରସ୍ତୁତି ମଧ୍ୟ ଏଥିରେ ରହିଛି। ଅ ଖାଦ୍ୟର ପରମ୍ପରା ମଧ୍ୟ ବହୁତ ରହିଛି ଯେମିତି କି ଜୁଆର